ହ୍ୟାଲୋ ଅଚ୍ଛା
ଆଜ୍ଞା ନମସ୍କାର କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଭଲ ଅଛନ୍ତି?
ଆଜ୍ଞା ଖାଇଲେଣି?
ହଁ ଖାଇକି ତ ଏଇନେ ବସିଥିଲି ଆଉ
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଆଉ ସେପଟେ କେମିତି ଖରା ହଉଛି?
ନାଇଁ ଏବେ ତ ଦି ଦିନ ହବ ଟିକେ ବର୍ଷା ହେଇଥିଲା ଆଜିର ପାଗ ଟା ଟିକେ ଖରା ହେଇଛି ନା ଟିକେ ଗୋଳୁ ଗୋଳି ହେଇକି ମାନେ ଗରମ ଲାଗୁଛି ଆଜି ଟିକେ।
ହଁ ଏପଟେ ବି ସେ ସେମ ହିଁ ସମସ୍ୟା ଆଉ। ଆଉ
ଆଉ କୁଆଡେ ଯାଇଥିଲେ ବୁଲାବୁଲି?
ନାଇଁ ଆଜି କୁଆଡେ ଯାଇନି ଆଜି ତ ଘରେ ହିଁ ଅଛି। ଆଜି ଟିକେ ମୁଁ ମୋର ଟିକେ ଲେଟ୍ ହେଇଗଲା ତ ଚର୍ଚ୍ଚ ଟିକେ ଯିବାର ଘରେ ହିଁ ରହିଗଲି ଆଉ।
ଆଜ୍ଞା ଆଜ୍ଞା। ଆଜି ଭଲ ବାରଟା ପଡିଛି କଣ ମାନେ ହେଇଥିବ ମାନେ କିଛି କରିଥିଲେ ଭଲ ଖାଇବା ନା ନାହିଁ?
ହଁ ହେଇଥିଲା ଆଉ ହଁ ହଁ ହଁ ଚିଙ୍ଗୁଡି ହେଇଥିଲା।
ଆଚ୍ଛା ନିଜେ ବନେଇଥିଲେ ନା କିଏ ବନେଇଥିଲେ ଆପଣଙ୍କର?
ନା ନା ମୁଁ ବନେଇ ନଥିଲି ଭାଇ ବନେଇଥିଲା ଆଜି। ଭାଇ ସବୁ କରିଥିଲା ଆଜି ମୁଁ ଖାଲି ଟିକେ ତାକୁ କହିଦେଲି କେମିତି କେମିତି କରିବୁ ସେ କଲା ଆଉ।
ଆଚ୍ଛା ଆଚ୍ଛା। ମାନେ ମୁଁ ତ କେବେ ଚିଙ୍ଗୁଡି ବନେଇନି ଆମ ଆପଣ କେମିତି ବନେଇଲେ ମତେ କହିବେ ଟିକେ?
ହାଲୋ
ହଁ କୁହନ୍ତୁ?
ଏ ମୋ ଭାଇ ବନେଇଲା ମୁଁ ହିଁ ତାର ଦେଖିଲି ସେ କେମିତି ବନେଇଲା କହିଲେ ସେ ଫାଷ୍ଟ ସିକେ ସେ ଚିଙ୍ଗୁଡି ସଫା କଲା ଭଲ ଭାବରେ ମୁଁ ତାକୁ ଟିକେ କ୍ଲୁ ଦେଇଦାଉଥିଲି କେମିତି କଣ କରିବୁ କହିକି ସେ ବନେଇଲା ତାର ସେ ଯେମ୍ କେବେ ବନେଇନି ତ ସେ ଆଜି ଫାଷ୍ଟ ଟାଇମ ବନେଇଲା କିନ୍ତୁ ଭଲ ଟେଷ୍ଟି ହଉଥିଲା ଆଉ ପୁରା ସ୍ଵାଦିଷ୍ଟ ହଉଥିଲା ଆଉ
ହେଲା ଆଉ ମାନେ ବହୁତ ଭଲ ମାନେ ଶିଖିଛନ୍ତି ରୋଷେଇ ତାହେଲେ।
ହଁ ସେ ସବୁ କରେ ସବୁ ଯାହାବି ଆଉ ମୁଁ ସ୍କୁଲ କୁ ଯାଏ କହିଲି ସେ ସବୁ ରୋଷେଇ ଫସେଇ ସବୁ କରିଦବ ସେ ଭଲ
ଆଚ୍ଛା ଆଛା ହେଲା ଆଉ ବହୁତ ଭଲ ଭାଇଟି ମିଳିଛି ଆପଣଙ୍କୁ ଆଉ।
ହଁ ହଁ ସେ ହେ ମାନେ ସାହାଯ୍ୟ କରିବ ସେ।
ଆଜ୍ଞା ଆଜ୍ଞା ଆଜି ତ ମୋର
ଆପଣ କଣ କରୁଥିଲେ?
ଆଜି ତ ଆମର ମାନେ ଘରେ ହେଇଥିଲା ମୁଁ ହିଁ ବନେଇଥିଲି ଭାତ ଡାଲି ଆଉ ଟିକେ ଟିକେ ଆଳୁ ଛୁଇଁ ବେସର ଟିକେ କରିଥିଲି।
ହ ହୋ ହୋ। ମାଡ଼ାମ ଛୁଇଁ ତ ବହୁତ ଭଲ ଦେହ ପାଇଁ ନା?
ଆଜ୍ଞା ଆଜ୍ଞା।
ଏ ଯୋଉ ଆମର ଡାଇବେଟିସ ପେସେଣ୍ଟ ଯୋଉ ରୁହନ୍ତି ଏ ଯୋଉ ବିପି ପେସେଣ୍ଟ ରୁହନ୍ତି ଛୁଇଁ ତ ପୁରା ମାନେ ଦେହ ପାଇଁ ବହୁତ ମାନେ ପୁରା ଔଷଧୀୟ ଗୁଣ ରହିଛି ହେଲେ ଆପଣ ଆପଣ ନିଜେ ବନେଇଥିଲେ?
ଆଜ୍ଞା ଆଉ ତାପରେ ଖାଲି ଛୁଇଁତ ନୁହଁ ତାର ଯେମିତି ରହିଲା ତାର ଶାଗ ଟା ବି ଯୋଉ ସଜନା ଶାଗ ଯୋଉଟା କୁହା ହୁଏ। ଆଜ୍ଞା ସେ ସବୁ ବି ମାନେ ଆମର ଯେମିତି ରହିଲା କି ଦେଖନ୍ତୁ ଆଖି ଯେମିତି ମାନେ ଦେଖାଯାଏନି ଅନ୍ଧାର କଣା ଯେମିତି ରୋଗର ଶିକାର ହବାକୁ ପଡିଥାଏ। ତ ସେ ସବୁ ବି ମାନେ ଖାଇଲେ ଆମର ମାନେ ସଜନା ଶାଗଟା ବହୁତ ଭଲ ଦେହ ପାଇଁ।
ହଁ। ସଜନା ଶାଗ ଦେହ ପାଇଁ ଆଉ ଯଆର ଯୋଉ ଅ ମାଡାମ ଯୋଉ ବିପି ଥିବ ହଁ ବିପି ଥିବ ବୋଇଲେ ସେମାନେ ସେ ଯୋଉ ସଜନା ଶାଗକୁ ଭଲ ଭାବରେ ସିଝେଇ ଦେଇକି ତାର ଯୋଉ ରସ ଟାକୁ ପୁରା ରସଟାକୁ ଭଲ ଭାବରେ ସିଝେଇ ଦେଇକି କାଢ଼ି ଦେଇକି ତାକୁ ପୁରା ଛାଣି ଦେଇକି ସେଇଟା ପିଇବା ଦ୍ଵାରା ଯୋଉ ବିପି ଲୋକ ଯଉ ଥାଆନ୍ତି ସେମାନଙ୍କର ଯୋଉ ବିପି ଟା ବି କମିଯାଏ ସେଇଟା ବି ମୁଁ ମାନେ ବହୁତ ଔଷଧୀୟ ଗୁଣ ଅଛି ସଜନା ସାଗରେ। ହେଲେ ଆପଣ କି କିଣିକି ଆଣିଥିଲେ ନା ଆପଣଙ୍କର ଗଛ ଅଛି?
ନାଇଁ ନାଇଁ ନାଇଁ ଗଛ ଅଛି ଆମର।
ବହୁତ ଭଲ ମାଡାମ ଆପଣ ଯେତେବେଳେ ବି ଇଚ୍ଛା କରୁଥିବେ ଆଉ ବାରିର ମାନେ ବିନା ସାରଦିଆ ବିନା ମାନେ ଏଁ ଯେତେବେଳେ ବି ଇଚ୍ଛା କଲେ ତୋଳିକି ଆପଣ ଘରେ ରୋଷେଇ କରୁଥିବେ ଆଉ।
ଆଜ୍ଞା।
ହଁ।
ଆଉ ଏବେ ତ ମାନେ ଏତେ ମାନେ ବଜାରରେ ବି ଦେଖିବେ ଏବେ ବିଭିନ୍ନ ପ୍ରକାର ଯେମିତି ଶାଗ ଜାତୀୟ ସବୁ ରହିଲା ମାନେ ସେମିତି ବି ଆଉ କିଛି ମିଳେନି ସବୁ। ଏବେ ସବୁ ସେଇ ସାରଦିଆ ଖାଇବା ସବୁ ଯାହା ଆସିଲା ବଜାରକୁ।
ସେ ସାରଦିଆ ଖାଇବା ଦ୍ଵାରା ତ ମ ବିଭିନ୍ନ ପ୍ରକାର ରୋଗ ହଉଚି ହଉଚି ଛୋଟ ଛୋଟ ଛୋଟ ପିଲାମାନଙ୍କର ଜଲ୍ଦି ଏ ଚୁଟି ସବୁ ପାଚି ଯାଉଛି ପୁରା। ଆଗରେ କଣ? ଅ ଆଗରେ ଆମର ଯେତେ ଯୋଉ ଆମର ଜେଜେବାପା, ଆଈ ସବୁ ଯେତେ ଅଛନ୍ତି ଦେଖନ୍ତୁ ଏବେ ଯାଇ ତାଙ୍କର ଚୁଟି ପାଚିବା ପୁରା କମ ଅଛି। କିନ୍ତୁ, ଏବେ ପିଲାମାନେ ଯୋଉ କିଶୋରୀୟ ଅବସ୍ଥାରୁ ଏଇ ଛୋଟ ଛୋଟ ଛୋଟ ବାଲ୍ୟ ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ସବୁ ଚୁଟି ପାଚି ଯାଉଛି ଏ ଯୋଉ। ସାର ଦଉଛନ୍ତି ସାରକୁ କେମତି ଗୋଟେ ଏ ମାନେ ବେଶୀ ଦେବେନି। ତାର କିଛି ପ୍ରତିକାର କଲେ ବହୁତ ଭଲ ହେଇଥାନ୍ତା ନା ନା।
ଆଜ୍ଞା ଆଜ୍ଞା ନିହାତି। ହେଲେ ଏବେ ସବୁ ଜିନିଷ କଣ କି ସମସ୍ତଙ୍କୁ ଖାଲି ମାନେ ୟାଙ୍କୁ, ନିଜେ କେହି ପରିଶ୍ରମ କରିବାନି ଯେମିତି ଆମକୁ ସବୁ ମିଳିଯିବ। ସେ ସବୁ ବିଷୟରେ ସମସ୍ତେ ଚିନ୍ତା କରୁଛନ୍ତି ଏବେ।
ହଁ। ଜଲ୍ଦି ଯେପରି ବାହାରିବ ଜଲ୍ଦି ଦଶ ଦିନ ପନ୍ଦର ଦିନର । ମାନେ ବୁଝି ପାରୁନାହାନ୍ତି ଯେ ଏ ଜଲଦି ଜିନିଷ ଆମ ଶରୀରକୁ କେତେ କ୍ଷତିକାରକ।
ଆଜ୍ଞା ଆଜ୍ଞା। ଆଉ ଆଉ କୁଆଡେ ବୁଲାବୁଲି କେବେ ଯାଇଥିଲେ ନା ଯିବେ କଣ କିଛି ଅଛି? ଯୋଜନା
ନା ଏବେ ତ ବୁଲାବୁଲି ନାଇଁ ମ୍ୟାଡ଼ାମ। ଏବେ ବୁଲାବୁଲି ଏତେ ହେଇପାରିବନି। ଏ ଆମେ ଏବେ, ମଝିରେ ଆମେ ଯାଇଥିଲୁ। ଯୋଉ ଖରା ଛୁଟିରେ ଯାଇଥିଲୁ ଆସିଲୁ। କିନ୍ତୁ ଏବେ ଆଉ ଯିବାର ନାହିଁ। ଏବେ ସବୁ ଖ ସ୍କୁଲ ଯାକ ଖୋଲିଲା ନା।
ଆଜ୍ଞା ଆଜ୍ଞା।
ଏବେ ପିଲାମାନଙ୍କୁ ସବୁ ସ୍କୁଲ ଖୋଲିଲେ ସବୁ ହେଲେ ସ୍କୁଲ ଯା ଯିବାକୁ ପଡୁଛି। ପିଲାମାନଙ୍କୁ ବି ପାଠ ପଢେଇବାକୁ ପଡୁଚି। ଯ ମାନେ ଯୋଉ ଗୋଟେ ଛୁଟି ଯୋଉ ଗୋଟେ ମିଳୁଥିଲା ଘରେ ରହିକି ଯୋଉ ଗୋଟେ ମାନେ ବିଶ୍ରାମ ଗୋଟେ ମିଳୁ ଥିଲା ଯାହା ହେଲେ ବି। ଖାଇ ପିଇକି ଗୋଟେ ଶୋଇ କି, ଆଉ ପରିବାର ସହିତ ଯୋଉ ଗୋଟେ ସମୟ ଅତିବାହି ତ କରୁଥିଲେ, ଏବେ ତ ଆଉ ସେମିତି ନାହିଁ ମ୍ୟାଡ଼ାମ। ସକାଳୁ ଉଠ ରୋଷେଇ କର। ଯାଅ, ପିଲାମାନଙ୍କୁ ପଢ଼ାଅ। ଆଉ ଥରେ ସେ ଚାରିଟା ବେଳେ ଆସିକି ଆଉ ସେମ୍ ଯାଅ ଆସ ହେଲେ ପିଲାମାନଙ୍କୁ ବି ଗୋଟେ ପାଠ ପଢେଇବାର ବି ଗୋଟେ ସୁଯୋଗ ପାଇଚୁ। ପିଲାମାନେ କିଛି ଉପକୃତ ହଉଛନ୍ତି ଆଉ।
ଆଜ୍ଞା ଆଜ୍ଞା। ତାପରେ ଦେଖନ୍ତୁ ମାନେ ଯେମିତି ମୁଁ ବି ମାନେ ଯୋଉ ଟ୍ୟୁସନ ପଢାଏ
ହଁ।
ତ କଣ ହୁଏ ନା ଆମେ ସେମାନଙ୍କର ଆମ ଉପରେ ତାଙ୍କର ଭବିଷ୍ୟତ ନିର୍ଭର କରୁଚି ନା, ଗୋଟେ ଶି ଶିକ୍ଷକ ଶିକ୍ଷୟିତ୍ରୀ ଉପରେ।
ହଁ।
ତ ଆମେ ଚାହିଁଲେ ସେମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ମାନେ କରିପାରିବା, ଯେମିତି ମାନେ ଭଲ ଶିକ୍ଷା ଦେଇକି ଖାଲି ଆମେ ଏଥିପାଇଁ ନୁହଁ କି ଯେ ଆମକୁ ଟଙ୍କା ମିଳିଲା କି କଣ ମାନେ ସେଇଟା ନୁହେଁ ଦେଖନ୍ତୁ ଆପଣ ଯେହେତୁ ଜଣେ ଶିକ୍ଷୟିତ୍ରୀ। ତ ଆପଣଙ୍କୁ କେତେ ସମ୍ମାନ ମାନେ ବି ଦଉଥିବେ। ଆପଣଙ୍କଠୁ ମାନେ ବ ଆଜ୍ଞା। ଆପଣଙ୍କଠୁ ବୟସରେ ସେମାନେ ଯେତେ ବି ବଡ ହୁଅନ୍ତୁ ଆପଣଙ୍କ ମାନେ ଛାତ୍ରଛାତ୍ରୀଙ୍କର ମାନେ ବାପା ମା ହୁଅନ୍ତୁ, ସେମାନେ ଦେଖିଲେ ନା ଆପଣଙ୍କୁ କହୁଥିବେ ଆଜ୍ଞା ନମସ୍କାର ଦିଦି ନମସ୍କାର। ମାନେ ସେ ସମୟରେ ଲାଗେ କି ଯେ ମାନେ ଟଙ୍କା ଟା ମାନେ ଜୀବନରେ କିଛି ଯାହା ବି ହଉଚି ହଉ ବାକି ସମ୍ମାନ ଟା ବହୁତ ମାନେ ଯେମିତି ଆମ ପାଇଁ ବହୁତ୍ ମୂଲ୍ୟବାନ ସେମିତି ଲାଗେ।
ବହୁତ୍ ମାଡ଼ାମ ବହୁତ୍। ଏବେ ମ୍ୟାଡ଼ାମ ଦେଖନ୍ତୁ, ଏବେ ଡକ୍ଟର ସବୁବେଳେ କହିବ ଆଉ ସମସ୍ତେ ଅସୁଥ ଅସୁସ୍ଥ ହୁଅନ୍ତୁ ଆଉ ରୋଗୀ ମାନେ ମୋ ପାଖକୁ ଆସନ୍ତୁ। ଏବେ ପୋଲିସ୍ ଆମର ଥାନାରେ ବି କଣ ଜଲଦି ଜଲଦି ଦି କଏଦୀ ମାନେ ହୁଅନ୍ତୁ ଆଉ ଜଲଦି ମୋର ପ୍ରମୋସନ ହଉ। ଆଉ ବ୍ୟାଙ୍କରେ ବି ମୋ ମ୍ୟାଡାମ ଦେ ଦେଖନ୍ତୁ ଲୋକମାନେ ଜଲଦି ଆସନ୍ତୁ ଡିପୋ ପଇସା ଆସିକି ଅ ମାନେ ରଖନ୍ତୁ ଉଠାନ୍ତୁ ଯାହାବି କିନ୍ତୁ ଗୋଟେ ଶିକ୍ଷକ ସବୁବେଳେ ଚାହିଁବ ମ୍ୟାଡାମ ଗୋଟେ ପିଲାକୁ ଗୋଟେ ଜ୍ଞାନ ଦେବ ଯୋଉ ଜ୍ଞାନ କି ପିଲା କେବେ ହେଲେ ବି ଭୁଲିବେନି ଆମର ଯାହାବି ଆମର ସାଲେ ମାନେ ଆମର ଦରମା କମ ହଉ କିନ୍ତୁ ଆମର ଦେଖିବେ ଆମର ଯୋଉ ଗୋଟେ ଯୋଉ ଗୋଟେ ଆ ଶିକ୍ଷକ ଶିକ୍ଷୟତ୍ରୀ ଭାବେ ଯୋଉ ଆମକୁ ଯୋଉ ଗୋଟେ ସମ୍ମାନ ମିଳେ ଆଉ ଯୋଉଠି ଦେଖିଲେ ହେଲେ ବି ପିଲାମାନେ ଆମକୁ ସମ୍ମାନ ତ ଆମେ କିଣି ପାରିବାନି କିନ୍ତୁ ଆଉ ଗୁରୁଜନ ଗୁରୁଜୀ ଯୋଉ ମାନେ ହେଇଥିବେ ଶିକ୍ଷକ ହେଇଥିବେ ଆଉ ବହୁତ ଖୁସି ଲାଗେ ଯେତେବେଳେ ଗୋଟେ ପିଲା ଆସିକି ସମ୍ମାନ ନମସ୍କାର ଟିକେ ଦିଏ ଆଉ ଯେତେବେଳେ ଗୋଟେ ଭଲ ମଣିଷଟିଏ ହୁଏ ଆଉ ଗୋଟେ ଦିନ ମୋ ଶିକ୍ଷକଙ୍କ ଦ୍ଵାରା ମୁଁ କିଛି ହେଇପାରିଛି। ଆଉ ସେ ସେ ବିଷୟଠୁ ଆଉ କିଛି ବଡ ବିଷୟ କିଛି ହିଁ ନୁହେଁ।
ଆଜ୍ଞା। ଏବେ ଦେଖନ୍ତୁ ଯେମିତି ଆମର ଶିକ୍ଷକ ସମାଜକୁ ଯେମିତି କୁହାଯାଇଛି କି ଯେମିତି ମାନେ ଯୋଉ ଅ କହିଥିଲେ ଆମର ଜଣେ ମହାନ ପୁରୁଷ ଯେମିତି ମାନେ ବନି କ୍ୟାଣ୍ଡେଲ
ହଁ।
ମାନେ ଗୋଟେ ଶିକ୍ଷକ ଏମିତି ହବା ଦରକାର ଯେମିତି ସେ ନିଜେପଛେ ସେମାନେ ଜଳି ଯାଆନ୍ତୁ ଯାହା ହଉଛନ୍ତି ହୁଅନ୍ତୁ ସିଏ ତାଙ୍କ ଭିତରର ଯେତିକି ଦୁଃଖ କଷ୍ଟ ସେ ତାଙ୍କ ଭିତରେ ରଖିଦିଅନ୍ତୁ ହେଲେ ମାନେ ସି ଯେମିତି ନିଜେ ଜଳାଞ୍ଜଳି ଜୀବନକୁ ଦେଇକି ଯେମିତି ମାନେ ତାଙ୍କର ଚାରି ପାଖକୁ ଆଲୋକ କିତ କରୁଛନ୍ତି ତ ଆମ ଶିକ୍ଷକ ମାନଙ୍କୁ ସେମିତି କୁହାଯାଇଛି କିଛି ଜଣେ ଶିକ୍ଷକ ସେମିତି ହବା ଦରକାର ନାହିଁ ନିଜେ ପଛେ ମାନେ ଜଳିବେ କଷ୍ଟ ପାଇବେ କିନ୍ତୁ ତାଙ୍କ ଆଖପାଖରେ ଥିବା ସମସ୍ତଙ୍କୁ ସେ ଆଲୋକିତ କରିବେ।
ଆଉ ସେମାନେ ଭଲ ମାଧ୍ୟମ ଆଜ୍ଞା।
ବହୁତ ଭଲ ବିଷୟ ଆପଣ ବି ତ ମ୍ୟାଡାମ ଟିଉସନ କରୁଛନ୍ତି ଜାଣିଥିବେ କେତେ ତେ ପିଲାମାନେ ସେମାନେ ସ୍କୁଲ ରେ ବୁଝି ପାରୁନଥିବେ କାରଣ କୋ ଦିଦି କୁ ସାର୍ କୁ ମାନେ ଡରୁଥିବେ ଆଉ କି ତାଙ୍କ କହିପାରୁନଥିବେ ଯ ଯ ଦ୍ଵାରା କି ପିଲାମାନେ ବହୁତ ମାନେ ଗହଳି ଦ୍ଵାରା ତାଙ୍କୁକୁ ବୁଝିବାକୁ ମଧ୍ୟ କଷ୍ଟ ହଉଥିବ କିନ୍ତୁ ଆପଣ ଯେତେବେଳେ ଟୁସନ କରନ୍ତି ନିଜ ମାନେ ଛୁଆ ନିଜ ପିଲା ପରି ତାଙ୍କୁ ଆଦର କରି କି ମାନେ ତାଙ୍କ ଟ୍ୟୁସନ କରନ୍ତି ନା ଯେତେବେଳେ ଯୋଉ ପିଲା ଯେତେ
ସେମାନେ ଯେତେବେଳେ ଯୋଉ ଯୋଉ କଥା ସବୁ ତାଙ୍କ ବାପା ମାଙ୍କ ସହିତ କଥା ହେଇପାରନ୍ତି ତିନି କହିପାରନ୍ତିନି ମାନେ ତାଙ୍କ ଘରେ ତ ସେମାନେ ଆସିକି ମତେ କୁହନ୍ତି ଯେ ଆଉ ଦିଦି ଏଇଟା ହେଲା ଦିଦି ସେଇଟା ହେଲା ଦିଦି ଏଇଟା ପଢିବା ମାନେ ତାଙ୍କ ଇଚ୍ଛାରେ ସେମାନେ କୁହନ୍ତି। ଏମିତି ନୁହେଁ କି ଆମେ ସେମାନଙ୍କୁ ଖାଲି ମାନେ ଗୋଟେ ଯେମିତି ଶିକ୍ଷକ ସେମାନଙ୍କୁ ବ୍ୟବହାର ଦେଖେଇବା କି ତାଙ୍କ ସହିତ ଏମିତି ମାନେ ଯେମିତି କୁହନ୍ତି କଠୋର ବ୍ୟବହାର କରିବା ନା ଆମେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କଣ ନା ଯେମିତି କି ଆମେ ଉପରେ ସେମାନଙ୍କୁ କଠୋର ଭାବରେ କିଛି କହିଦଉ ହେଲେ ଆମେ ତାଙ୍କର ଭବିଷ୍ୟତ ପାଇଁ କଥା ଭାବିକି ସେମିତି କହିଥାଉ ହେଲେ ଯେତେବେଳେ ମାନେ ପରେ ନିଜେ ମାନେ ପଚ୍ୟାତାପ କରୁ ଆରେ ମୁଁ ସେଇ ପିଲା ଟାକୁ ସେମିତି କହିଦେଲି କି କଣ ମାନେ ଲାଗେ କି ଯେ ସେ ପିଲା ଟା ମନରେ କଷ୍ଟ ହେଇଥିବ କି କଣ ହେଇଥିବ ସାଙ୍ଗେ ସାଙ୍ଗେ ପୁଣି ଆମେ ସେମାନଙ୍କୁ ଯାଇକି ବୁଝାଉ।
ହଁ ହଁ ହଁ ବହୁତ ବହୁତ ମାନେ ବହୁତ ଖୁସି ଲାଗେ ମୋ ପାଖକୁ ବି ପିଲାମାନେ ଟୁସନ ଆସନ୍ତି ନା ମ୍ୟାଡାମ ମାନେ ବହୁତ ଖୁସି କେତେବେଳେ ଲାଗେ ପିଲା ଯେତେବେଳେ କିଛି ଜାଣୁ ନଥିବ ଗୋଟେ ପିଲା ସେ ଯେତେବେଳେ ଜାଣିବ ମତେ ବହୁତ ଖୁସି ଲାଗେ କଣ ପାଇଁ ଯଦି ଆମେ ଗୋଟେ ମାନେ ଜ୍ଞାନୀ ପିଲାକୁ ପଢେଇବା କଣ ଲାଭ ମ୍ୟାଡାମ କୁହନ୍ତୁ ଜଣେ ଯଦି ମାନେ ଜଣ‌ ଙ୍କର ଯଦି ଜ୍ଞାନ ନଥିବ ମୂର୍ଖ ପିଲାକୁ ଯଦି ପାଠ ପଢ଼ାଇବା, ସେ କିଛି ଗୋଟେ ଜାଣିବା ସେତେବେଳେ ଆମକୁ ଖୁସି ଲାଗିବ। ହଁ।
ଆଜ୍ଞା ଆଜ୍ଞା ନିହାତି ଭାବରେ, ଆଚ୍ଛା ମ୍ୟାଡାମ
ହଁ।
ଆ ମୁଁ ଟିକେ ଆପଣଙ୍କ ସହିତ ପରେ କଥା ହେବି।
ହଉ ମ୍ୟାଡାମ୍ ହଉ ଠିକ୍ ଅଛି, ଠିକ୍ ଅଛି ରହୁଛି। ପରେ ମୁଁ ଫ୍ରି ହେଲେ କରିବି, ହଁ- ହଁ ଆପଣଙ୍କ ସହିତ ହଉ ରହୁଛି ହଉ।